ବସଛୁ।
ଓହୋ କଣ ଖାଇଛନ୍ତି।
ଦହିବରା।
ଓହୋ ଆଉ। କଁ ଏକା ଏକା ଖାଇଛନ୍ତି ନା ଫ୍ୟାମିଲି ସହିତ ଆଣିକି ଖାଇଛନ୍ତି ନା ସାଙ୍ଗ ସହିତ। ସହିତ ଖାଇଛନ୍ତି।
ଏକ ଖା ଖାଇଛି।
ଓହୋ ଆଉ ଆପଣ ମାନେ। ସ୍କୁଲରେ ଯେତେବେଳେ ସ୍କୁଲରେ ପଢ଼ୁଥିଲେ। ଆପଣ ସ୍କୁଲ ବେଳରେ ଆପଣଙ୍କ ସାଙ୍ଗସାଥି ସହିତ ଖାଇବାକୁ ଭଲ ଲାଗେ ଆପଣଙ୍କୁ ଦହିବରା ହଉ। ଚୁପ ହଉ ଯାହାବି ହଉ। ଖାଇବାକୁ ଭଲ ଲାଗେ ନା ଏମିତି ଫ୍ୟାମିଲି ସହିତ ଘରକୁ ଆଣିକି ଖାଇବାକୁ ଭଲ ଲାଗେ।
ମଁ କେଲାଖାଇ ଦିଏ।
ସାଙ୍ଗସାଥି ସହିତ ଇଚ୍ଛା ହୁଏନି।
ନା ସେ ସବୁ ଖାଇଦେବେ।
ଓହଁ ଆଉ ସାର ଆପଣ ବୁଲାବୁଲି କରିବାକୁ କୁଆଡେ ଯାଉଛନ୍ତି ରଜକୁ।
ଏ ବୁଲିକି ଆଇିଲି ମାମୁଁ ଘରୁ।
ମାମୁଁ ଘରକୁ ଯାଇଥିଲେ ତ ଆପଣଙ୍କ ସାଙ୍ଗସାଥି ସହିତ ଅଧିକ ବୁଲାବୁଲି କରିବାକୁ ଭଲ ଲାଗେ ନା ଫ୍ୟାମିଲି ସହିତ।
ସମସ୍ତଙ୍କ ସହିତ।
ନାଇଁ ଅଧିକ ସାଙ୍ଗସାଥି ସହିତ ନା ଫ୍ୟାମିଲି ସହିତ।
ଫ୍ୟାମିଲି ସହିତ।
ସାଙ୍ଗ ସହିତ ତ ବୁଲାବୁଲି କରନ୍ତିନି।
କରୁଛି।
ହଁ ତ। ଅଧିକ ଟାଇମ ମାନେ ସାଙ୍ଗମାନଙ୍କ ସହିତ ଟାଇମ୍ ସ୍ପେଣ୍ଡ କରନ୍ତି ନା ଅଧିକ ଟାଇମ୍ ଘର ଲୋକଙ୍କ ସୋ।
ଘର ଲୋକଙ୍କ ସହିତ।
ଓହଁ ତାହଲେ ଆପଣଙ୍କ ସାଙ୍ଗସାଥି
ନା
ଆଉ ଆପଣ କେବେ ମାନେ କଣ ଖାଇବାକୁ ପସନ୍ଦ କରନ୍ତି ଆପଣ ଆପଣଙ୍କର କେବେ ହାଡ଼ଫୁଟି ଠାକୁର ହେଇଛନ୍ତି ମାନେ ଯେଉଁଟା ଚିକେନ ଫକ୍ସ କୁହାଯାଏ।
ନା।
ଆପଣ ହାଡ ଫୁଟି ଠାକୁର ଯୋଉ ଗୋଟେ ହେଇଥାଏ ସମସ୍ତେ ବି ଛୋଟ ବେଳେ ଥରେ ଥରେ ହୁଏ।
ନା।
କେବେ ବି ହେଇନଥିଲା ତ ସାର୍ ମତେ ହେଇଥିଲା।
ଆଜ୍ଞା।
ତ ସାର୍ ମତେ ହେଇଥିଲା, ମୋ ସାନ ଭାଇର ବି ହେଇଥିଲା। ମୋର ବି ହେଇଥିଲା, ତ ସେ କଥା ମାନେ ଭାବିଲା ଅଳକୁ ଦେହ କଣ ହେଇଯିବ?
ଆଜ୍ଞା।
ତ ଯେତେବେଳେ ହେଇଥିଲା, ମ ଆମକୁ ପଚାରନ୍ତି, କଣ ଖାଇବା ପାଇଁ ଇଚ୍ଛା ହୁଏ? ତ ଆମେ ନର୍ମାଲି ଏମିତି ଭଲ ଲାଗେନି, ଆଗ୍ୟା!
ଆପଣ କଣ ଖାଇବାକୁ ଇଚ୍ଛା ହବ ହବ।
ନର୍ମାଲ ଏମିତି ଆମକୁ ଯାହା ହେଲେ ଚ ଚଳିବ ମତେ ଟିକେ ଆଇଁଷ ଖାଇଆକୁ ଇଚ୍ଛା ହେଇଥିଲା, କିନ୍ତୁ ନହେଲେ ବି ଚଳିବ ବଲି କିଛି ଅସୁ ଅସୁବିଧା ନାହିଁ। କିନ୍ତୁ ମୋ ସାନ ଭାଇ ଯିଏ, ତାର ମାନେ କଣ କହିଲେ ମାନେ-ଏ ଆମର କିଛି ଲୋକ କୁହନ୍ତି, ସେଇଟା ଠାକୁର ଆଉ କିଛି ଲୋକ କୁହନ୍ତି, ଚିକେନ ଫକ୍ସ ବୋଲି କୁହନ୍ତି। ଆମର ଅଁ ବୈଜ୍ଞାନିକ ହିସାବରେ ବି କୁହାଯାଏ। ଆମର ପରମ୍ପରା ହିସାବରେ ବି କୁହାଯାଏ। ତ ମୋ ସାନ ଭାଇ ଯିଏ, ତାଙ୍କର ବି ଯେତେବେଳେ ହେଇଥିଲା। ତ ସିଏ ସେତ୍ ସେତେବେଳେ କହିଥିଲେ ଯେ, ମୋର ଦରକାର ବର୍ଗର, ଆଉ-ଉ ଚିକେନ୍ ରୋଲ୍, ଆଉ ପିଜ୍ଜା ଆମ ମାନେ ଏମିତି ସବୁ ମାନେ କହିଥିଲେ, କହିଲେ ମତେ ଏମିତିଆ ସବୁ ଖାଇବା ଦେବେ।
ଆଜ୍ଞା।
ତ ଆପଣଙ୍କ ମତରେ କଣ? ମାନେ ଏ-ଏଁ ମାନେ ଯେଉଁଟା ମାନେ ଇଚ୍ଛା ହୁଏ, ସେଇଟା ନ ପୂରଣ କଲେ ନ ହୁଏ, ନ ଚଳେ! ନା, ପୂରଣ କଲେ ଚଳିବ।
ପିଲାଟା ଆଶା କରିଛି ମାନେ, ପୂରଣ କରିବା ଦରକାର।
ତ ଏ
ସେତିକି ଶୁଣନ୍ତୁ। ଯଦି ଗୋଟେ ପିଲା-ଆ ମାନେ, ଏବେକାର ପିଲା ମାନେ ବହୁତ ମାନେ, କଥା ମାନୁନାହାଁନ୍ତି। ଦୁଷ୍ଟ ହଉସନ୍ତି।
ଆଜ୍ଞା।
ତ, ସେମାନେ-ଏ ଗାଢିଏନ୍ ମାନଙ୍କର କଥା ଶୁଣିବା ଦରକାରେ ନାଁ, ମାନେ ଅମାନୀୟା ହବା ଦରକାରେ।
ଶୁଣିବା ଦରକାର।
ଶୁଣିବା ଦରକାର। ତ ଆଜିକାଲି ଦେଖନ୍ତୁ ମାନେ ଛୋଟ ଛୋଟ ପିଲାମାନେ ବହୁତ ଜୋରେ ରାଗିକି ମାନେ କିଏ କାହାକୁ ବାଡେଇ ପକଉଚି? ତ, କିଏ କାହାକୁ ମାରି ପକଉଚି? ତ, ପିଲା ବହୁତ ଦୁଷ୍ଟ ହେଲେଣି। ମାନେ, ମା ବାପାଙ୍କୁ ନ ଜଣେଇକି ବ ବାଟ ଲୁଚିକି ବୁଲିବା ପାଇଁ ଯାଉଛନ୍ତି, କୋଉଠି ଖଟି କରୁସନ୍ତି। କୋଉଠି ମଦ ପିଉସନ୍ତି, କୋଉଠି ଗଞ୍ଜେଇ ଟାଣୁସନ୍ତି, କୋଉଠି ଜୁଆ ଖେଳୁଛ ଚନ୍ତି। ତ ଆପଣଙ୍କ ମତରେ କ ମାନେ, ପିଲା ଟା କେମିତି ରହିବା ଦରକାରେ? ଏ ସବୁଠୁ ଦୂରେଇକି ସାଙ୍ଗସାଥ୍ ତି ବୁଲା ବୁଲିଠୁ ଆଉ ମଦ, ଗଞ୍ଜେଇଠୁ ଏ ସବୁଠୁ ଦୂରେଇକି କେମିତି ଗୋଟେ ପିଲାଟେ ରହିବା ଦରକାରେ।
ସାଙ୍ଗସାଥିଠୁ ଦୂରେଇ ହବନି। ଆଉ ସେ ଯୋଉ ମଦ ସେ ସିଗ୍ରେଟ୍ ଏଗୁରା ସବୁୂ ଦୂରେଇକି ରହିବାକୁ ପଡିବ।
ସାଙ୍ଗସାଥି ହେଲେ ତ, ମାନେ ସେଇଟା ହୁଏ ନା! ତ ସାଙ୍ଗସାଥିଠୁ ଦୂରେଇଲେ ଅସୁବିଧା କଣ? ନାଇଁ ନାଇଁ ସାର୍ ସାଙ୍ଗସାଥି ହେଲେ ହିଁ, ସେ କାମଟା ହୁଏ। କି ବୁଲାବୁଲି ହୁଏ? କି-ଇ ବାପା ମାଆଙ୍କର କଥାଟା ମାନିବା ବହୁତ କଷ୍ଟ। ଙ୍କ ର ହେଇଯାଏ। ସାଙ୍ଗସାଥି ହେଇଗଲେ ମାନେ ସାଙ୍ଗସାଥି ଯାହାବି କୁହନ୍ତି ନାଇ ଆମେ ଇଆଡେ ଯିବା ହଁ ଇଆଡେ ଯିବା। ସାଙ୍ଗସାଥି ଯୋଗୁ ହିଁ ମାନେ ଗୋଟେ ପିଲା ଖରାପ୍।
ନା ନା।
ନା କାହିଁକି? ହାଲୋ।
ଟିକେ ଟାଇମ୍ ସେପେଣ୍ଡ କରିବା ଦରକାର।
ଟାଇମ ସ୍ପେଣ୍ଡ ପରିବାର ସହିତ କରିପାରିବ। ପାଠ ବି ପଢି ପାରିବ ସେଥିରେ ବି ତମର ଟାଇମ୍ ସ୍ପେଣ୍ଡ ହେଇପାରିବ ପରିବାର୍ର ଭାଇ ଭୋଉଣୀ ଦାଦା ଖୁଡି ମାଉସୀ ପିଉସୀ ସମସ୍ତଙ୍କ ସହିତ ଟାଇମ୍ ସ୍ପେଣ୍ଡ ହେଇପାରିବ।
ସେ କଣ ସାଙ୍ଗ ଭଳିଆ ନା
ହଁ ଆପଣ ମାନେ ମୁଁ କହିବା କଥା ଯୋଉ ପିଲା ବେଶୀ ସାଙ୍ଗସାଥି ହଉଛି। ତ ସେ ପିଲା ଯଦି ଭାବିବ ଯେ ମୋ ବାପା ମା ମୋ ଭାଇ, ଭୋଉଣୀ ମୋର ସମସ୍ତେ ହେଲେ ସାଙ୍ଗସାଥି ଆଉ ହଁ ସାଙ୍ଗସାଥି ହେବେ ନର୍ମାଲ ସାଙ୍ଗସାଥି। ସିଏହେବେ ନୁହେଁ କି ମାନେ ଆମେ ସେଇ ସାଙ୍ଗ ସହିତ ସବୁବେଳେ ବୁଲିବା। ସିଏ ଯାହା କହିବ ସେଇଟା କରିବା ତା ଘରୁ ଲୁଚିକି ଅଲ୍ଗା ଆଡେ ବୋହୁତ୍ ଦୂର ବାଟ ବୁଲିବା। ପାଇଁ ଯିବା ତ ଦୁଷ୍ଟ ହବା ଏସବୁ କଣ ଠିକ୍? ପାଠ ନ ପଢିବା ମୁଁ କହିଲି ଏସବୁ କଣ ଠିକ୍?
ମା ମା ମା।
ତ ସେ ପିଲା କେମ୍ତି ମାନେ ଆପଣଙ୍କ ଅନୁସାରେ ସେ ପିଲା କେମିତି କଲେ ସିଏ ମାନେ ଆଉ ଦୁ ଷ୍ଟ ହବନି ସାଙ୍ଗସାଥି ହବନି। ଯେମ୍ତି ପାଠ ପଢିଲା ଟାଇମ୍ ରେ ନର୍ମାଲ ସାଙ୍ଗ ହବା କଥା ହବ କୁଆଡେ ବୁଲିବା କୁ ଯିବନି ତ କେମ୍ତି ସେ ପିଲାକୁ ଗାଇଡ୍ କଲେ ସେ ରହିବ।
ସେରାକ ମୁଁ ପିଲାଙ୍କୁ ଦେଖିକି କଲେ କହିବୁ ନାଁ ଆଉ ଏମ୍ତି କଣ କହିହବ।
ନା ମୁଁ କହୁ ଚି ଗୋଟେ ପିଲା ଏମ୍ତି ଅବୁଝା ହେଇଯାଇଥିବ ସାଙ୍ଗ ସାଥି ବୁଲା ବୁଲି ପାଠ ପଢୁ ନଥିବ। ତ ସେ ପିଲାକୁ କେମ୍ତି ବାଡେଇକି ଶାସନ କଲେ ହବ ନା କହିକି ଶାସନ କଲେ ନା ବାନ୍ଧିକି ପ କେଇଦେଲେ ମାନେ ସେଇଟା ସମାଧାନ ହେଇପାରିବ।
ସେଟା ମୁଁ କହିପାରିବିନି।
କାହିଁକି କହିପାରିବେନି ଆପଣଙ୍କ ମତରେ ଛୁଆମାନାନଙ୍କ ଭବିଷ୍ୟତ କଥା ଟିକେ ଆପଣ କୁହନ୍ତୁ? ମାନେ ଆମ ଆଗ ଆଗାମୀ ପିଢି କେମିତି ଭଲରେ ଭଲ ଶିକ୍ଷା ହେବେ। ମାନେ ଭଲ ପାଠ ଠ ପଢିବେ ଭଲ ନା ରଖିବେ ସେ ବିଷୟରେ ଟିକେ କୁହନ୍ତୁ?
ସେମ୍ତି ମୁଁ କିଛି କହି ପାରି
କାହିଁକି।
ମୁଁ କହି ଦେବି
ଆପଣଙ୍କ ମତରେ କଣ ଆପଣ ସାଙ୍ଗସାଥି ହଉନାହାନ୍ତି ଭଲ ପାଠ ପଢୁଛନ୍ତି ଏମ୍ତି ଟି।
ଆଜ୍ଞା ଆଜ୍ଞା।
ଉୁଁ ଆପଣ ଯଦି ଭଲ ପାଠ ପଢି ପାରୁଛନ୍ତି ଆପଣ ବିଁ ପିଲାମାନଙ୍କୁ ସ ସଚେତନ କରନ୍ତୁ ଯେ ଆମେ ଏଇ ତରଫରୁ ଆପଣ ପିଲାମାନଙ୍କୁ କହୁଛୁ ଯେ ଭଲ ପାଠ ପଢ। ଅ ସାଙ୍ଗସାଥି ଛାଡ଼ିକି କମ୍ ସାଙ୍ଗସାଥି ହୁଅ ବାବା ଭାଇ ଭଉଣୀ ମାନେ ବଡ଼ ଯୋଉମାନେ ଆମଠୁ ବଡ଼ ସେମାନଙ୍କ ସହିତ ଆମ ମାନେ ତାଙ୍କ କଥା ମାନ। ଆଉ ଯେମ୍ତି ଭଲ ପାଠ ପଢିକି ଭଲ ନାଁ ର ଖ ଆମେ ଏଇଟା ଜଣେଇବା।
ଆଜ୍ଞା ଆପଣ ଏବେ କଁ କରୁଛନ୍ତି। ଗଡୁଛି।
ମାନେ ଗଡ଼ୁଛି ଏମିତି ମୁଁ ଶୋଇଛି ଟିକେ ଏମତି ନିଦରେ ଶୋଇନି ଏମିତି ହାଲକା ଆପଣଙ୍କ ସହିତ କଥା ହଉଛି ଆଉ ଶୋଇକି ଆଉ।
ହ ଆଜ୍ଞା ଆଜ୍ଞା।
ହୁଁ କହନ୍ତି ଶୋଇଛି ଆଉ ଆପଣ କଣ ଖାଇଛନ୍ତି?
ଆଉ ଦହି ବରା।
ଓଁ ହଁ ମୁଁ ଖାଇଛି ଦଲିଆ।
ସେଗୁରା କଣ?
ଦଲିଆ ମାନେ ହେଲ୍ଦି ପାଇଁ ଭଲ। ଅ ମାନେ ଯଦି ଆମେ ୱେଟ ଟା ଅଧିକ ହେଇଯାଇଥିବା ଆମ ଆଉ ୱେଟ ବି କମି ପାରିବ। ଆଉ ତାପରେ କଣ କହିଲେ ହେ ମାନେ ଦେହ ପାଇଁ ଭିଟାମନ୍ ବି। ବୁଝିପାଇଲେ?
ଆଜ୍ଞା।
ତ ସେଇଟା ଖାଇଲେ ବହୁତ ଭଲ। ତ ଆପଣ ବି ଖାଇପାରିବେ କିଛି ଅସୁବିଧା ନାହିଁ ସମସ୍ତେ ଛୋଟରୁୁ ବଡ଼ ସମସ୍ତେ ଖାଇପାରିବେ।
ସେରା କଣ ମେଡିକାଲ୍ ରୁ ଆସେ ନା କୋଉଠୁ କିଣା ହେଇକି ଆସେ।
ହେରାକ କିଣା ହେଇକି ଆସେ ମେଡିକାଲ୍ରୁ ନୁହଁ ଆମେ ଡ଼କ୍ଟର ପରାମର୍ଶ ବି ନେଇ ପାରିବ ଯେ କଣ ଖାଇଲେ ଆମ ଦେହଟା ହେଲ୍ଦି ରହିବ। ଆଜିକାଲିର ମାନେ ମାନେ ଫାଷ୍ଟଫୁଡ଼ ସବୁ ଦେହକୁ ଖରାପ କରିସାରିଲାଣି ନାଁ ତ ତେଲ ମସ ଲା ଏଗୁଡ଼ା ସେ ବଡିିକୁ ସବୁ ଖରାପ୍ କରିସାରିଲାଣି।
ଆଜ୍ଞା।
ତ ସେଥିପାଇଁ ତ ମୁଁ ମୋ କହିବା ଅନୁସାରେ ବେଶୀ ଜିନିଷ ଖାଅ ତେଲ ମସଲା ଠୁ ଦୂରେଇକି ରୁହ ନିଜ ଦେହକୁ ସୁସ୍ଥ ରଖ ନିଜେ ସୁସ୍ଥ ରୁହ ଅ ଅନ୍ୟମାନଙ୍କୁ ସୁସ୍ଥ କରାଅ ଅନ୍ୟମାନଙ୍କୁ କହିିକି ସୁ ସୁସ୍ଥ କରାଅ ନୁହଁବି ଆମେ ତ ମେଡ଼ିସିନ୍ ଦେଇକି ସୁସ୍ଥ କରାଇ ପାରିବା ତ ଅନ୍ୟମାନଙ୍କୁ ବି ସେଇ କଥା କୁହ ଯେମତି ତେଲ ମସଲା ଠୁ ଦୂରେଇକି ରୁହ। ହେଲ୍ଦି ଖାଇବା ଖାଅ ପନିପରିବା ଖାଅ। ତ ଆପଣଙ୍କୁ ବି ମୁଁ କହୁଚି ଯେ ଆପଣ ମାନେ ଫାଷ୍ଟ ଫୁଟ୍ ନା ଏମିତି ତେଲ ମସଲା ଖାଇବାକୁ ମାନେ ଫାଷ୍ଟ୍ ଫୁଟ୍ ତେଲ ମସଲା ଖାଇବାକୁ ଭଲ ପାଆନ୍ତି ନା ଏମିତି ସାଧାରଣ ପନିପରିବା ସବୁ ତରକାରୀ ଖାଇବାକୁ ଭଲ ପାଆନ୍ତି ଡ଼ାଲମା ହଉ ସନ୍ତୁଳା ହଉ।
ମତେ ଟିକେ ଫାଷ୍ଟ ଫୁଡ୍ ଖାଇବାକୁ ଭଲ ଲାଗେ।
ତ ଆପଣ ବି ଫାଷ୍ଟ ଫୁଡ ଏବେ ଛାଡିକି ଆପଣ ଗୋଟେ କାମ କରନ୍ତୁ ଅ ତେଲ ମସଲା ଫାଷ୍ଟ ଫୁଡ୍ ମ ଏସବୁଠୁ ଦୂରେଇକି ରହିକି ଆପଣ ଖାଆନ୍ତୁ ଆମର ସନ୍ତୁଳା ତାପରେ ସବୁ ପନିପରିବା ପଡିକି ଡାଲମା ତାପରେ ଆମର କଣ କହିଲେ ସବୁ ପ୍ରକାର ଭଜା ଶାଗ ଭଜା ହଉ କିମ୍ବା ପୋଟଳ ଆଳୁ ଭଜା ହଉ କଲରା ଭଜା ହଉ ଜହ୍ନି ଭଜା ହଉ। ତ ସବୁ ପ୍ରକାର ଭଜା ଖାଆନ୍ତୁ। ତ ମାଛ ଭଜା ଖାଆନ୍ତୁ ମନେ ରଖିଥିବେ ଆପଣ ମାଛ ତରକାରୀ ଠାରୁ ମାଛ ଭଜା ଟା ଖାଇବେ ଆପଣଙ୍କ ଦେହରେ ଭିଟାମନ୍ ତାପରେ ଅଣ୍ଡା ସିଝା ଖାଆନ୍ତୁ। ତାପରେ ଚିକେନ ଚିକେନ ଖାଆନ୍ତୁ କିନ୍ତୁ କମ ତେଲ ମସଲା ର ଚିକେନ ଖାଆନ୍ତୁ। ତ ଅ। ଯେମତି ଯାହା ନର୍ମାଲ ମଟନ୍ ବି ଖାଆନ୍ତୁ କିନ୍ତୁ କମ ତେଲ ମସଲା ମଟନ୍ ବି ଖାଆନ୍ତୁ। ଆଉ ଆପଣ ତେଲ୍ ଅଛନ୍ତି ଜଣେ ଜଣେ ପୁରା ମସଲା ତେଲ୍ ମସଲା ଆଉ ତେଲରେ ପୁରା ଚିକେନ ମଟନ କୁ କଷିିକି କଷା ହବ ତ କଷା ହେଇକି ତାକୁ ଖିଆ ହବ। ତ ସେଥିରୁ ଦୂରେଇକି ରୁହନ୍ତୁ ତାପରେ ଆଉ ଗୋଟେ ବି ଖାଆନ୍ତୁ ଫ୍ରାଇଡ ରାଇସ୍। ଏବେ ଧରିନିଅ ଆମର କେମିତି ହଉଛି ସବୁ ପନିପରିବାକୁ କାଟି ଦିଅନ୍ତୁ। ହାଲକା ଟିକେ ତେଲ ହାଲକା ଟିକେ ତେଲରେ ପନି ପରିବାକୁ ସବୁ ଭାଜି ଦିଅନ୍ତୁ ଆମର ବାସୁମତୀ ଚାଉଳ ସେଇ ବା ଚାଉଳ କୁ
ବୁଝିଲେ ତ ସେ ଚାଉଳକୁ ବ ରଖିଦେଇଥିବେ ସେ ଚାଉଳକୁ ବତୁରେଇକି ଆପଣ ଗୋଟେ ସିଟି ଦେଇ ଦିଅନ୍ତୁ ସେଇଟା ଭାତ ପାଇଁ ରହିଯିବ। ଜମାରେ ଜ ଧନ୍ ଧର୍ ନିଅ ଆମର ପନିର ହଉ ଛତୁ ହଉ। ତାପରେ ଉଁ କଣ ଗ୍ରୀନ୍ ମଟର ହଉ ତାପରେ ଆଉ କଣ କହିଲେ ଗାଜର ବିଟି ସବୁକୁ ଅଳ୍ପ ତେଲ ମାନେ ଉଁ ଗୋଟେ ଠୁପିରୁ ଆହୁରି ଅଳ୍ପ ଅଧ ଟୋପିରୁ ବି ଅଳ୍ପ ତେଲ ଟିକେ ପକେଇକି ତାକୁ ସବୁ ମ୍ୟାରିନେଟ କରିଦିଅନ୍ତୁ ମାନେ ଭାଜି ଦିଅନ୍ତୁ। ଭାଜିକି ତାକୁ ସେଇ ଯୋଉ ଭାତ କୁ କରିକି ରଖିଥିବେ ସେଇ ଭାତକୁ ପକ୍ ପକେଇକି ଅଳ୍ପ ମାନେ କଣ କହିଲେ ଅ ଲଙ୍କାଗୁଣ୍ଡ ସରି ଲଙ୍କାଗୁଣ୍ଡ କହୁଛି ହଳଦୀ ଆଉ ଉଁ ଲୁଣ ପକେଇକି ତାକୁ ଟିକେ ଘାଣ୍ଟି ଦିଅନ୍ତୁ ତାକୁ ଖାଆନ୍ତୁ। ସୁସ୍ଥ ରହିବେ ପାଟିକି ନ ଭଲ ଲାଗିପାରେ କିନ୍ତୁ ପେଟକୁ ସୁସ୍ଥ ରଖିବେ।
ଆଜ୍ଞା।
ଆଜ୍ଞା। ଆପଣଙ୍କ ସହିତ କଥା ହେଇକି ବହୁତ ଭଲ ଲାଗିଲା ମୁଁ ଏବେ ମୋ ଆଡୁ କଲ ଟିକୁ ରଖୁଛି।